ହ୍ୟାଲୋ।
ହଁ କଣ କରୁଛନ୍ତି। ନମସ୍ତେ ଅ ଆଉ କରୁଛନ୍ତି କଣ।
ଏଇ ବସିଚ ଆଉ ଚା ପିଉଥିଲି ଆପଣ କଣ କରୁଛନ୍ତି।
ଏଇ ମୁଁ ଏଇ ପୁଅକୁ ପାଠ ପଢେଇଥାନ୍ତି ଆଉ। ତାପରେ ମୁଁ କହିଲି ଟିକେ ଲଗେଇ ଟିଏ କନ ଆଉ।
ଉ ଆଉ କଣ କଣ ପଢଉଛନ୍ତି ପୁଅଙ୍କୁ ପାଠ।
ପୁଅର କ୍ଲାସ ଟୁ ହେଲା ତାର ଗଣିତ ବିଜ୍ଞାନ ସାମାଜିକ ପାଠ ଆଉ ହଉଚି ଉଁ ଆଁ ନୀତିଶିକ୍ଷା, ସାଧାରଣ ଜ୍ଞାନ ଆଉ ଇଂଲିଶ ର ତିନିଟା
ଆଛା ତାଙ୍କର ତ ୱାର୍କ ବୁକ୍ ଏକା ତ କିଛି ନଥିବ ବୋଧେ ଏବେ।
ହୁଁ ଉଁ ନାଇଁ ଅ ଅଛି ନାଁ ମୁଁ ଏବେ ହଉଛି କେବଳ କୋଉଟା କହିଲେ ସାମାଜିକ ର ସ ସେଇଟା ଅଛି। ଆଉ ଗୋଟେ ହଉଛି ଗଣିତ ର ଅଛି। ଏଇ ଦିଟା ଅଛି ୱାର୍କଵୁକ୍ ଟା।
ଆଚ୍ଛା ଆଚ୍ଛା ନାଇଁ ଏବେ ତାଙ୍କୁ ସମାନ ନଜଗିଲେ ହଉ ଏବେଠୁ ହିଁ ତାଙ୍କୁ ପଢେଇବାକୁ ପଡିବ।
ହଁ ହଁ
ଆଉ ସେ ଓଡିଆ ମିଡିୟମ ନା ଇଂଲିଶ ମିଡିୟମ
ନାଇଁ ସେଥିରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ନାଁ ମାନେ ସବୁ ସବଜେକ୍ଟ ଓଡିଆ ଇଂଲିଶ ହିନ୍ଦୀ, ତିନିଟାଙ୍କ ମାନେ କେଜି ଟିଉ ରୁ ପିଲାମାନଙ୍କୁ ସବୁ ଶିକ୍ଷା ଦେବେ। ସେଥିରେ ମୁଁ ପଢେଇବାରୁ ବି ଜାଣିପାଇଲି ପୁଅ ଟିକେ ଡେଭଲପମେଣ୍ଟ କଲା।
ଆଚ୍ଛା
ଆଉ ଯୋଉଥିପାଇଁ ସେଇଥିିନାଗି ପଢେଇଲି ଇଏ କଲି ଦେଖିବି ଇଏ କରିବି। ହୁଁ ଯେମତି ଚତୁର୍ଥ ପଞ୍ଚମ ପର୍ଯ୍ୟନ୍ତ ସେଠି ପଢେଇବି ତା ପରେ ଦେଖଣା ତାକୁ ହଷ୍ଟେଲ ରେ ନେଇକିରି ଛାଡିବା ଇଏ କରିବା ତା ପାଠ ହରିକା ଦେଖିକିରି ଆଉ।
ଆଚ୍ଛା ଏତେ ଛୋଟରୁ ହଷ୍ଟେଲ ରେ ଛାଡିବେ?
ଏଁ ଏଠି ମାନେ ପରିବେଶ ଟା ଟିକେ ଏତେ ଖାସ ନୁହଁ ନା ମାନେ ପିଲା ଖରାପ ହେଇଛି କରିବ ଯୋଉଥିପାଇଁ ମାନେ ସେ ଠି ପଢେଇବାକୁ ମାନେ ବାଧ୍ୟ। ଏକର ସେଇଥିିନାଗି ଏଇଖୁଣା ଇଏ କଣ ତାପରେ ଛୋଟ ପିଲା ତାକୁ ହୁଁ କୋଠି ମାନେ ବନ୍ଧୁବାନ୍ଧବ ଭଲମନ୍ଦରେ ଛାଡି ବି ହେଇ ପାରିବନି ଇଏ କରି ପାରିବନି। ମେନ୍ ପଏଣ୍ଟ ହେଲା କଣ କହିଲେ ମୋ ପୁଅ ମାନେ ନିଜେ ହାତରେ ଖାଇବ ନାହିଁ ତ ତାକୁ ଖୋଇ ଦେବାକୁ ପଡିବ ଆଉ ନହେଲେ ମ କି ଦେଇଙ୍କ ଘରେ ନେଇକିରି ଦି ଜଣଙ୍କ ଭିତରୁ ଯାହା ଘରେ ହେଲେ ଛାଡନ୍ତେ। ଛାଡ଼ି ଦେଲେ କଲେ ଇଏ ହୁନ୍ତା। ଏଇ ପରିବେଶ ପ୍ରୋବ୍ଲେମ ନାହିଁ କି ଯୋଉଥିପାଇଁ ବାଧ୍ୟ ହେବାକୁ ପଡିଲା। ଏଠି ରଖିଛି ଏ କରିଛି କାରଣ ମେନ୍‌ ସେ ସବୁ ଦେଇ ଦିଇଟା ଯାକ ଦେଇ କହିଲେ କହିଲେ ତାର ପୁଅ କୁ ଆମେ ଖୋଇପାରୁନୁ ତୋ ପୁଅର ଖାଇବା ଟେନସନ।
ହଁ ପିଲା ହଉଛେ ଯଦି ନ ଖାଇବ ଇଏ ପୁଣି ତାକୁ ଯିଏ ନବ ସେ କହିବ କେକ୍ ଖୁଆଇବ, ଖୁଆଇବ, ଖୁଆଇବ,
ହୁଁ ଆଉ ଘରେ କିଏ କିଏ ସବୁ ଅଛନ୍ତି।
ଘରେ ମମି ଡାଡି ମୁଁ ଆଉ
ହୁଁ ଗୋଟେ ଯେ ଆପଣଙ୍କ ଜଣେ ଝିଅ।
ହଁ ଜଣେ ଝିଅ ମୁଁ ନାଁ ଆମ ଘର ହଉଛି ନିମାପଡା।
ନିନା ପଡାଟା ଆମ ଶୁଣିଲା ଭଳିଆ ମତେ ଲାଗୁ
ପୁରୀରେ ପୁରୀଆଡ଼େ
ହଁ ହଁ ହଁ ପୁରୀ ନିମାପଡା ଏଇଟା ମୁ ଜାଣିଲା ଭଳିଆ ଲାଗୁଛି।
ହଁ ପୁରିଆଡେ
ହୁଁ ହୁଁ। ଆଉ ଡାଡି କଣକରନ୍ତି?
ଡାଡି ଏମିତି ଗୋଟେ ସ୍କୁଲ ରେ ଅଛନ୍ତି ଟିଚର ହିସାବରେ।
ହୁଁ ହୁଁ।
ଆପଣ କୋଉଠି ରହୁଛନ୍ତି?
ଆମର ଏଠି ଯାଜପୁର ଜାଣିଛନ୍ତି ନା। ଆମ ଡିଷ୍ଟ୍ ହେଲା ଯାଯପୁରୁ ଆଉ ଘର ହେଲା ଜନକ। ଶାଶୁଘର ଆଉ ବାପଘ। ଘର ସାମଜ୍ଯାପୁରୁ ବୋଲି ବାପଘର, ବାପଘର ବି ଫେକ୍।
ଆଚଛା ଆଚ୍ଛା।
ଆଉ ଏଇ ଯୋ ପ୍ରଜ୍ଞା ସେ ହେଲେ ମୋ ବଡଦେଇଙ୍କ ଝିଅ ମାନେ ମୋ ଝିଆରି।
ଆଚ୍ଛା ଆଛା ଓହୋ ସେ ବି ଏଇଥିରେ ଅଛନ୍ତି।
ହଁ ହଁ।
ଓହୋ ଆଉ ଖାଇସାରିଲାଣି?
ଏଇ ମିଠା ଏଇକଣା ଖାଇଥିଲେ ଦିଟା ଆ ପୁଅ ଦିଟା ଖାଇଲା ମୁଁ ଦିଟା ଖାଇଲି ସେ ଖାଇକି ଦେଇ ସେଇ ସେକରକୁ ମୁଁ କଥା ହେ ଆପଣଙ୍କ ସହିତ
ଆଚ୍ଛା
ସେଇତେ ଏକରକୁ ପଳେଇଗଲା ହେଇକଲା। ମତେ ଫୋନ୍‌ ମାଗୁଥିଲା କହିଲେ ଟିକେ ଦେ ମୁଁ ଫୋନ ଜମା ଦେଖ ଖିନି ମୁଁ କହିଲି ନାଇଁ ତୁ ପାଠ ପ
ଆଉ ଛୋଟ ପିଲାଙ୍କୁ ଫୋନ ଆଉ ଦିଅନ୍ତୁନି ସେ ଫୋନ ଦେଲା ମାନେ ଆଉ କିଛି କରିବେନି।
ହଁ ବା ହଁ।
ଛୋଟ ପିଲାଙ୍କୁ ଆଉ ଫୋନ୍‌ ଦବା କଥା ନହିଁ ଏବେ ତ ପ୍ରାୟ ଆଉ ପିଲାଙ୍କୁ ପିଲାଙ୍କୁ ଫୋନ ଦଉନାହାନ୍ତି ବରଂ ହଁ ଏଇ ଆମଜନ କି ଫ୍ଲିପକାର୍ଟ ଏକାରୁ କିଛି ମାନେ ଏଜୁକସନାଲ ଟୟ ଆଣିକି ଦଉଛନ୍ତି। ଆଉ ଫୋନ ଦଉ ଦିଅନ୍ତୁନି। ଆଗରୁ କଣ ପିଲାମାନଙ୍କୁ ଫୋନ୍ ଦେଇ ଦିଅନ୍ତି। ଖାଇବେନି ଇଏ କରିବେନି ସି କରିବେନି ଫୋନ ଦେଇଦିଅନ୍ତି। ଏମିତି କଣ ଅଭ୍ୟାସ ହେଇଗଲାରୁ। ସେମାନଙ୍କର ଆଉ ବ୍ରେନ ଟା ଏତେ ଆଉ ଡେଭଲପ ହଉନି।
ହୁଁ ହୁଁ। ଏମିତି ପା କାହିଁକି ହେଲେ ଶୁଣ। ମୋ ପୁଅର ବି ମାନେ ପ୍ରକୃତରେ ଏମତି ହେଲା ଆ। ହୁଁ। ଶାଶୁ ଶ୍ୱଶୁର କାଲକାଟାରେ ରହିଲେ। ପୁଅ ଦିନକର ହେଇଥିଲା ପଳେଇ ଗଲେ। ପଳେଇଗଲେ ମୁଁ କଣ କରିବିନା ତାପରେ ନଣନ୍ଦ ସିଏ ପୁଅର କୌଣସି କେୟାର ନେଲେ ନାଇଁ ତ। ମୁଁ ଏକୁଟିଆକୁ ୟାଡେ ଘର କାମ ସେଆଡେ ପିଲା ଦେ ସବୁ ଇଏ କରିବୁ କଣ କରିବୁ। ମୁଁ ତାକୁ ଫୋନ କରିବି ଆରେ ଲାଗିଲେ।
ନା ନା ଏଥର ଧୀରେ ଧୀରେ ଫୋନ ଟା ଛଡାନ୍ତୁ ସେଇ ଆମାଜନ କାରୁ ଫ୍ଲିପକାର୍ଟ ଆରୁ ସେ ଯୋଉ ଟୟ ଗୁଡା ଆଣିକି ଦେଲେ ନା ସେ ଟିକେ ଇଣ୍ଟରେଷ୍ଟ ଦେଖେଇବ। ତାପରେ ସାଙ୍ଗସାଙ୍ଗ ସାଙ୍ଗସାଙ୍ଗ ତ ଆଉ ଫୋନ ଟା ଛଡେଇ ହବନି। ଧୀରେ ଧୀରେ କରିକି ଛଡାନ୍ତୁ।
ନାଇଁ ଏଇ ଯୋଉ ସ୍କୁଲ ଖୋଲିଲା ମାନେ ତାର ଏତେ ଫୋନ ଆବଶ୍ୟକତା ନାହିଁ କାରଣ ସକାଳୁ ପା ପାଞ୍ଚ ଟା ପଇଁଚାଳିଶି ରୁ ଗଲା ନା।
ହଁ ହଁ ସେଇଠି ଗଲା ସେଇଠି ପଢିଲା ଆସିଲା ଏକାଥରେ ଆସିବ ପୁଣି ଘରେ ପଢ ହୋମ ୱାର୍କ କର।
ହଁ ବାଟରେ ଆସିଲା ହେଇ ଖାଇଲା ପିଇଲା ହସେଇ କାର ହେରିକା ସବୁ ଲେଖା ଲେଖି କରୁଥିଲି ଉଁ ଶୋଇଲା ଟିକେ। ଶୋଇକେରି ହେଇଗଲା ଖେଳିବାକୁ ଖେଳିଖେଳି ହେଇ ଆସିଲା ହେଇ ମତେ ମତେ କହୁଥିଲା ମିକଚର ଖାଇବ ମୁଁ ଯେମିତି ତା ମିଠା ଦେଲେ ଆଉ ମିକଚର ଖାଇଲା ନାହିଁ ତ।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
ଏଇ ପଢିବ ବୋଲି ତାପରେ ମୁଁ କହିଲି ଦେଖିଲି ମୁଁ କହିଲି ଏଇ କ୍ଷୀଣା ଟିକେ ଇଏ ନାହିଁ ତ ତାଙ୍କର ମେହେନ୍ଦୀ ଫଙ୍କସନ ଟା ହେଇଯିବ ନା।
ହୁଁ।
ଆଉ ମୁଁ କହିଲି ସିଏ ଇଏ କରିବେ କାରଣ ଆମ ଖରାପ୍ ଭାଶାରେ ଇଏ କରିବେ। ମୁଁ କହିଲି ଏଇକୁଣା ସିଏ ଟିକେ ଇଏ କରିଛନ୍ତି ମୁଁ ଯାଏ ଲଗେଇକି ଟିକେ କଥା ହୁଏ ଆଉ।
ଆଚ୍ଛା। ଅ ହ। ଏଇ ମୁଁ ଚାଟା ଖାଲି ପିଇଛି। ମୁଁ ଆଉ ଟିକେ ଯାଉ ମୁଁ ମୁଁ ଖାଇବି ହଉଛି ବିସ୍କୁଟ କି କଣ ଦେଖିକି ଖାଇବି ଆଉ। ଆଉ ରାତିରେ ରୋଷେଇ କଣ ଆପଣଙ୍କର।
ଏ ପିଠା କରିବି। ମୁଁ କାଲି ଇଏ କରିଥିଲି। ବ୍ୟାଟର ବନେଇଥିଲି ଏଇ ଯୋଉ ବିଦ୍ୟା ଲୟର।
ହଁ।
ସେଇ ଅଛି ତାକୁ ସେଇଆକୁ କରିବି ଖାଇବୁ ଆଉ ମଟର ଭେଦେଇଛି ତାର ତରକାରୀ ଟିକେ କରିବି ଆଉ। ଘରେ ବୋଲି ଆମେ ମା ପୁଅ ଦି ଟା।
ଆଚ୍ଛା।
ହଉ ତରକାରୀ ବି କରିନଥାନ୍ତି। ପୁଅ ଜିଦି କରିଲା ମାମା ମଟର ତରକାରୀ କରିବୁ। ମୁଁ କହିଲି ହଉ ସେଇ ତାରି ଲାଗି ଭେଦେଇଦିଏ ତାକୁ ଗୋଟେ ତରକାରୀ। ତରକାରୀ କରିବି।
ଆଛା ଆଛା। ଆ ଆପଣଙ୍କୁ କୋଉ ରୋଷେଇ ଟା ସବୁଠୁ ଭଲ ଆସେ।
ଭେ ମତେ ଭଲ ବୋଲି ଦେଖ ଯେ କୌଣସି ଜିନିଷ ମାନେ ଗୋଟେ ଦେଖି ଶିଖିଦେବି ମୁଁ ସେଇଟା ମାନେ ରୋଷେଇ ।
ହୁଁ।
ମୁଁ ମାନେ ଥରେ ଦେଖିଦେଲେ କି ଜଣେ ଏଇ ଜିନିଷ ଟା ଏମିତି କରୁଚି ନହେଲେ ଜଣେ ମୁ ଧର ଜଷ୍ଟ୍ ମତେ କୌଣସି ରୋଷେଇ ବିଷୟରେ କହିଲେ ମୁଁ ସେଟାକୁ ମାନେ ଆପଣଙ୍କ ଠାରୁ ଶୁଣିଦେବି ଶୁଣିକିରି ସେଟାକୁ କିନ୍ତୁ ମୁଁ କରିବି କିନ୍ତୁ ସବୁ କହିବେ ରୋଷେଇଟା ଠିକ୍ ହେଇଚି। ଭଲ ହେଇଚି ଏଇ ଜିନିଷ ଟା କରିଚି ଏ କରଚି।
ଆଚ୍ଛା ଆଚ୍ଛା।
ରୋଷେଇ ରେ ମତେ କେହି ମାନେ ଇଏ କରିବେ ନାହିଁ ତ କହିବେ ନାଇଁ ଇଆ ରୋଷେଇ ଟା ଭଲ। ଏଇଠୁ ସମସ୍ତେ କୁହନ୍ତି ବା କହିବେ ଆଉ ଯେତିକ ବୋଉ ଆସିଚନ୍ତି ରୋଷେଇ ତଳ ହେଲା ରୋଷେଇ ତଳ ସମସ୍ତେ ଉଁ -ଫ- ଫିକା।
ନା ଭଲ ରୋଷେଇ କରିଚନ୍ତି ଆଉ ତାରିଫ୍ କେମିତି କରିିବେନି।
ହଁ। ଏଇଠି କୁହନ୍ତି କହିବେ ଯେତିକ ବୋଉ ଆସିଚନ୍ତି ଆଠ ଦଶ ଜଣ ବୋଉ ଆମ ଘର ଭିତୁରୁ କିନ୍ତୁ ରୋଷେଇରେ ଆକୁ କେହି ଇଏ କରିବେନି ତାର ସବୁ ରୋଷେଇ ସେଇ ସବୁ ଭଲ।
ଆଚ୍ଛା- ଆଚ୍ଛା। କରୁଚନ୍ତି ରୋଷେଇ ଭଲ ସେଇଥିପାଇଁ ସମସ୍ତେ ପଚାରୁଚନ୍ତି ଆଉ ଯଉ ରୋଷେଇ ଭଲ ନ କରିଥାନ୍ତେ କହିଥାନ୍ତେ କଣ ଇଏ ରୋଷେଇ କରୁଚି ଇଏ କରୁଚ
ହୁଁ ଆମ ଘରକୁ ସେମିତି ଯିବି ଯଦି ଭାଉଜ କହିବେ ତମେ ରୋଷେଇ କର। ଆଉ ପୁଅ ଝିଅ ସେମିତି ଦେଇ ଝିଅ ପୁଅ ସେମିତି କହିବେ -କହିବେ ମାଉସୀ ତମେ କରିବ ମାଇଁ ଭଲ କରିପାରିବେ ନାଇଁ ତ ତମେ କରିବ ଏ କରିବ ରୋଷେଇ ପ୍ରକାର ମୋର ଟିକେ ଭଲ ଆଉ।
ଆଛା ଆଚ୍ଛା।
ଆଉ ଉ- ପଢୁଚନ୍ତି କଣ ‌?
ମୁଁ ଏବେ ଏଇ ପ୍ଲସ୍ ଥ୍ରୀ କରୁଚି।
ହୁଁ।
ଏଇ ଅଠର ବର୍ଷ। ଜଷ୍ଟ୍ ପ୍ଲସ୍- ପ୍ଲସ୍ ଟୁ ପାସ୍ କରିକି ପ୍ଲସ୍ ଥ୍ରୀ କରୁଚି ଆଉ।
ହୁଁ।
ହଁ- ହଉ ମୁଁ ରଖୁଚି। ମୁଁ ପରେ ନହେଲେ କଲ୍ କରିବି ଆଉ।
ହଉ ହଉ।
ଆପଣ କେତେବେଳେ ଫ୍ରି ହେବେ?
ଆଜ୍ଞା ଆଜ୍ଞା ହଁ। ମୁଁ ଏଇ ପାଞ୍ଚ ଦଶ ମିନିଟ୍ ପରେ ଆପଣଙ୍କୁ ଲଗେଇବି ଆଉ କାଇଁନା ଆ
ହଁ ପାଞ୍ଚ ଦଶ ମିନିଟ୍ ପରେ ତ ହେଇପାରିବନି ମୁଁ ଆଉ ଘଣ୍ଟେ ପରେ ନହେଲେ କଲ୍ କରିପାରିବି?
ହଁ- ହଁ- ହଁ କଲ୍ କରିଦେବେ ଏତେରେ ତାପରେ ଉଁ ଅଫଲାଇନ୍ ରେ ତାପରେ ଅନଲାଇନ୍ କୁ ଆସିବେ ଆଉ।
ଆଚ୍ଛା ହଉ ଆଉ ହଉ ଆପଣ କଲ୍ ଟା ଆପଣ ଆଡୁ କାଟିଦିଅନ୍ତୁ ଆଉ। ହୁଁ।